ର ନମସ୍କାର। ନମସ୍କାର।
ଆପଣ କଣ?
ନାଇଁ ନାଇ। ନାଇ ଜମା ନାହିଁ ସିଧା ବସିଛି।
ନା ନା ମୁଁ ଆଉ କିବି ବସିନାହିଁ ମୁଁ ସିଧା ନାଇଣ୍ଟି ଡିଗ୍ରୀ ସିଧା ବହିଛି।
ଆରେ ବାପରେ କାଇଁ ମାନେ କଣ? ଧ୍ୟାନରେ ବସିଛନ୍ତି କି ଆପଣ?
ହଁ ମୁଁ ଏଇଖା ଜପ କରୁଥିଲି ଶହେ ଆଠ ଥର ଜପ କରୁଥିଲି।
କାଲ ଦପ
ଯୋଉ ଭଗବାନଙ୍କୁ ମନେ ପକାଉଥିଲେ।
ଆରେ ବସିକି କରିଥିଲେ ନା ଚେୟାର ନା ଟେବୁଲ ରେ ନା ତଳେ
ଆ ମାନେ ଖଟ ଉପରେ
ସେମିତିରେ ଠାକୁର ଶୁଣିବେନି ଆପଣଙ୍କୁ ତଳେ ବସିବା ପାଇଁ ପଡିବ। ହଁ।
ଭଗବାନଙ୍କୁ ମନରୁ ଡାକିଲେ ଭଗବାନ ସବୁଠି ଶୁଣିବେ
ଧ୍ୟାନରେ ବସିବାର କଣ ଦରକାର ଆପଣ ମନରୁ ଡାକନ୍ତୁ ଧ୍ୟାନରେ କାଇଁ ବସି
ଗୋଟେ ଖାଲି ଗୋଟେ ବସିଥିଲି ଧ୍ୟାନ ନଥିଲା ଧ୍ୟାନଟା ତ ଫୋନ ଚଲାଉଥିଲି।
ହ ଏବେ ଆପଣ କହିଲେ କି ଆଉ ମୁଁ ଠାକୁରଙ୍କୁ ଡାକୁଥିଲି ଧ୍ୟାନ ରେ ବସିଥିଲି ମାନେ ଆପଣ? କଣ ମିଛ କହୁଥିଲେ? ଆପଣ ଜଣେ ଶିକ୍ଷୟିତ୍ରୀ କି? ଛ କହି କେମିତି ପାରୁଛନ୍ତି।
କାହିଁ ଶିକ୍ଷୟତ୍ରୀ ମାନେ କଣ ମଣିଷ ନୁହଁ ସେମାନେ କଣ ମିଛ କହିପାରିବେନି? କି କଥା କହୁଛନ୍ତି ଆପଣ ଯେ?
ସେମାନେ ପିଲାଙ୍କୁ ଶିଖାନ୍ତି ଏମିତି ତମେ ମିଛ କହିବନି। ଆ ପରୀକ୍ଷାରେ କେବେ ଏ ଦେଖିକି ଲେ ଖିବନି ଆଉ ଯଦି ଗୋଟେ ଯଦି ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସେମିତି କରିବେ ତାହେଲେ ଆଜ କାଲିକା ଛୁଆ ମାନେ ଶିଖିବେ କଣ?
ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କର ବ୍ୟକ୍ତିଗତ ଜୀବନ ବି ଗୋଟେ ଥାଏ ସେ ଜୀବନରେ ସେ ସେ ସବୁ ଆପ୍ଲାଏ ହୁଏନି
କ୍ରୟୋଗ ହୁଏନି।
କଣ କହୁଛନ୍ତି ଆପଣଙ୍କର ଭଏସ ଟା ଶୁଭୁନି ଟିକେ ମୋତେ।
ଶୁଭୁନି କଇବା କଥା ନା ନାଇ ତେବେ ଦସ ଶୁଭୁନି ଆଉ ଆପଣ କଣ ଖାଇଛନ୍ତି ତାହେଲେ ଆଗ
ହ ମୁଁ ଏଇ କଣ ଗୋଟେ ଖାଇଥିଲି ହ୍ୟାଲୋ।
ହଁ ଆପଣ କଣ ଖାଇଛନ୍ତି କି?
ମୁଁ ସେଇ ରୁଟ ନା ନା ମୁଁ ସୁଏ ନାଇ ମୁଁ ସୁଏ ନାଇ। ମୁଁ ସେଇ ରୁଟିକୁ ହଁ ସୋୟାବିନ୍ ତରକାରୀ ଖାଇଥିଲି।
ଅଁ ମ ସ ମୋର ଆଉ ଗୋଟେ ଜଣେ ମିତ୍ରଙ୍କୁ କଲ କରିଥିଲି ସେ କହିଲେ କି ତା ପୂର୍ବରୁ ଭାତ ଆଉ ସୋୟାବିନ୍ ତରକାରୀ ଖାଇଥିଲେ ଆପଣ ଏବେ ରୁଟି ଆଉ ସୋୟାବିନ୍ ତରକାରୀ ଖାଇଛନ୍ତି?
ଆଜ୍ଞା ଆଜ୍ଞା। ମୁଁ ବି କିଛି ଟାଇମ ପୂର୍ବରୁ ଭାତ ସୋୟାବିନ୍ ଖାଇଥିଲି ଏବେ ଯୋଉଟା କହିଲି ମୁଁ ସେଟା ଖରାବେଳେ ମୁଁ ମୋ କଲେଜକୁ ନିଜେ ରୋଷେଇ କରିକି ଇ-ଇ ଖାଦ୍ୟ ବାକ୍ସରେ ନେଇକି ପସେଇକି ନେଇକି ଯାଏ।
ଓ ବାକ୍ସରେ ନେଇକି ଯାଇଥିଲେ ଆପଣ? ଆପଣ ଖାଇବା କଣ ବାକ୍ସ ରେ ନିଅନ୍ତି ଆପଣ ଖାଆନ୍ତି ନା ଅଁ ଅଁ ସେଠି ଇ-ଇ ମାନେ ସେ ଖାଇବା ଭିତରେ ପଶିକି ଖାଆନ୍ତି?
ଖରା ବଳେ ଭୋଜନ ପାଇଁ କିି ସବୁ ଛୁଆ ମାନେ ଟିଫିିନ ବାକ୍ସ ନିଅନ୍ତି।
ଓ ହ ହଁ ହଁ ବେ ବୁଝିଲି ଏବେ ବୁଝିଲି। ହଁ ଆଁ ଭଲ ଏଟା କହିବେ ନା ନହେଲେ ମୁଁ ଅଁ ଲେଟ ରେ ବୁଝୁନି ଆପଣ ଝେଇ ଜାଣୁ ନାହାନ୍ତି ନା ଆଉ
ମୁଁ ଆକ୍ଚୁଆଲି ଠିକ୍ କହିଲି କି ଭୁଲ କହିଲି ସେଇଟା ମୁଁ ଏବେ ବି ଜାଣିନି।
ହୁଁ ହୁଁ ହୁଁ ହୁଁ।
ହଁ ଏମିତି ସବୁ କଥା ଆଉ ଆପଣଙ୍କର ସେପଟେ ପାଗ କେମିତି?
ଆମର ଆଜି ଏଠି ଟିକେ ହାଲକା ଖରାକୁ ହାଲକା ମେଗୁଆକୁ ହାଲକା କା ପବନ ଦଉଛି।
ସବୁ ଆପଣଙ୍କର ହାଲକା ହେଉଛି ତାହେଲେ।
ବିଜୁଳି ଟା ବି ହାଲକାରେ ମାରୁଛି କିନ୍ତୁ ବଷ ବର୍ଷା ଟା ହାଲକେଇକି ହଉନି ବର ଷା ଟା ହାଲକେଇକି ଦେଲେ ଟିକେ ଭଲ ଲାଗନ୍ତା
ଆଛା ପୁଣି ବର୍ଷା ଟା ହାଲକେକିି ଦେଲେ ଆପଣ ବାହାରକୁ ଯେ ବାହାରି ପାରିବେନି।
ସେଇଟା ତ ମୁଁ ଏମିତି ବି ବାହାରୁନି। ମାନେ କାମ ପଡିଲେ ବାହାରୁଛି ନହେଲେ ନାଇଁ।
ନା ନା ଏଇଟା ତ ଆପଣ କାହିଁକି ମତେ ମିଛ ଲାଗିଲା। ଆପଣ ତ ଯେତେବେଳେ ମୁଁ ଦେଖୁଛି ବାହାରେ ଏଇଟା ତ କାହିଁକି ମୋତେ ମିଛ ଲାଗୁଛି।
ନା ନା ନା ନା ମିଛ ନୁହଁ ମୁଁ ହ ସତରେ ଯେତେବେଳେ କାମ ପଡେ ମୁଁ ସେତେବେଳେ ବାହାରେ ହଁ ମୁଁ ଦଶ ପନ୍ଦର ଦିନ ପୂର୍ବରୁ ବାହାରୁଥିଲି ସେତେବେଳେ କାହିଁକି ସେତେବେଳେ ମୋ ସାଙ୍ଗମାନେ ଥିଲେ। ତ ମୁଁ ତାଙ୍କ ବାହାରିଲି ଏବେ ମୋ ସାଙ୍ଗ ସାଙ୍ଗ ଗୁଡା ସମସ୍ତେ ତାଙ୍କ ଗନ୍ତବ୍ୟ ସ୍ଥଳକୁ ଅ ପଳେଇଛନ୍ତି ସଉ ମୁଁ ଆଉ କିଛି ତ ଟିକେ କମି ଯାଇଛି ତାପରେ କିଛିଟା ସାଙ୍ଗ ତାଙ୍କର ଯଉ ନିଟ୍ ପରୀକ୍ଷା ଥିଲା ସେଥିପାଇଁ ତାଙ୍କୁ ତାଙ୍କ ଘରେ ଛାଡୁ ନଥିଲେ ତ ସେ ସେଥିପାଇଁ ବାହାରୁ ନଥିଲେ, ଗୋଟେ ସାଙ୍ଗ ସେ ଭିତରୁ ପଳେଇଛି ବ୍ରହ୍ମପୁର ଏକ୍ଜାମ ଦେବା ପାଇଁ। ଆଉ ଜଣେ ଏବେ କି କୋଉ ଗୋଟେ ପରୀକ୍ଷା ପାଇଁ ଅ ପ୍ରସ୍ତୁତ କରୁଛି ନିଜକୁ ସୋ ସେ ସେଥିପାଇଁ ବି ବାହାରି ପାରୁନି, ତ ସେ ଯେ ଯେତେବେଳେ ଜାଣିଲା କି ମୁଁ ପଳେଇବି ତ ସେ କହୁଥିଲା କି ଆଜିକାଲି କେବେ ଗୋଟେ ଦେଖା ହେଇଯିବା ବୋଲି ତ ମୁଁ କହିଲି ହଉ ଠିକ ଅଛି। କେବେ ଗୋଟେ ଦେଖ ହେଇଯିବା, ମୁଁ ଯିବା ପୂର୍ବରୁ କହିବି ତମକୁ ଜଣେଇବି।
ଆଚ୍ଛା ଆଚ୍ଛା ତାହେଲେ ଭଲ କଥା ମାନେ ଆପଣ ବି ତାହେଲେ ଖୁବ ଜଲ୍ଦି ଆସୁଛନ୍ତି ଶୁ ଭଲ କଥା ଭଲ
ଖୁବ ଜଲ୍ଦିଟା ସେ ଏଇଟା ମୁଁ ଆଶଙ୍କା କରୁଛି କିନ୍ତୁ ମୁଁ -ଅ- ପୁରା ଭଲ କାହିଁକି ନା କାଲି କଥା ତ ଆପଣ ଜାଣିଛନ୍ତି। ଆଉ
କାଲି କଥା ପାଇଁକି ଆପଣ ଆପଣଙ୍କର ପିତାଶ୍ରୀଙ୍କ ଗୋଡ଼ ତଳେ ପଡ଼ିଯାଆନ୍ତୁ।
ସେ-ସେ-ଗୋଡ ତଳେ ପ ସେ ଗୋ ଗୋଡ ତଳେ ଆ-ସେ-ସାମ୍ନାରେ ଥିବା ଦରକାର। ଯୋଉଟା କି ପିଲାଠୁ ଶିଖୁନାହ
ଗୋଟେ କାମ କର, ନହେଲେ ଆଜି ବି ସେଇ ରାତି ଗୋଟେ ଯାଏ ସେଇ କାମଟା କରିବ, ସେଇ କାମଟା କଲା ପରେ, ଯେତେବେଳେ ପୁଣି ଆଉ ଉଥରେ ଦେଖିବେ, ସେତେବେଳେ ଏକାଥରେ ଆଜି ପାଇଁ, ଆଉ କାଲି ପାଇଁ, ଦି ଦିନ ପାଇଁ କି କ୍ଷମା ମାଗିଦବ।
ଆଜି ସେସବୁ କରି ପାରିବାର ଭ ଲାଗୁଛି ମୁଁ ଯଦି ଆଜି ସେ ସବୁ କରିବାରେ ଧରା ପଡିଗଲି, ତାହେଲେ
ଆପଣଙ୍କ ଭୟସ ଟିକିେ ଖଡ଼ ଖଡ଼ ହଉଥିଲା, ହଁ ଏବେ କୁହନ୍ତୁ।
ଏବେ, ଏବେ ଠିକ ଅଛି?
ଆଜ୍ଞା, ଆଜ୍ଞା, ଏବେ ପୁରା କ୍ରିଷ୍ଟାଲ କ୍ଲିଅର, ଶୁଭୁଛି ଶୁଭୁ
ଅଛି ବା
ହ ହୁଁ ହ ଆପଣଙ୍କର ଘରେ କିଏ କିଏ ସବୁ ଅଛନ୍ତି?
ମୋ ଘରେ ମୋ ବାପା, ମୋ ମାମା, ମୋ ଦିଦି, ମୁଁ। ଏତିକି ଅଛୁ, ଆଉ ସେଇ ଯାହା ସାମାନ ସାମନ୍ ସେଇ ଅଛନ୍ତୀ।
ଆଚ୍ଛା, ଆଚ୍ଛା। ଓହୋ, ଏତିକି ତାହେଲେ, ଆଉ ଝିଟିପିଟି ହରିକା ସବୁ ଘରେ ଥିବେ ସେସବୁ
ଝିଟିପିଟି ଝିଟିପିଟି, ହଁ ମୁଁ ଦି ଦିନ ତଳେ ଦେଖି ଦେଖିଥିଲି, ଆଉ ଦେଖିନି ତ, ସେଥି-ସେଥିପାଇଁ ମୁଁ କହିଲିନି ଆଉ।
ଆଚ୍ଛା ଆଚ୍ଛା, ଏମିତି କଥା, ଆଉ ଆପଣଙ୍କ ଦିଦି ଏଇଠି ଅଛନ୍ତି ନା ଆପଣଙ୍କ ମୁଁ ମଝିରେ ଶୁଣିଥିଲି, ଆପଣଙ୍କ ଦିଦିଙ୍କର କଣ ଇଣ୍ଟର୍ନସିପ୍ ଚାଲିଥିଲା?
ତାର ୱାର୍କ ଫ୍ରମ୍‌ ହୋମ୍‌ ଚାଲିଛି, ସେଥିପାଇଁ ସେ ଏଇଠି ହିଁ ଅଛି।
ହଁ ହଁ ଏଇଟା ବି ମୁଁ ଶୁଣିଥିଲି। କିନ୍ତୁ ମୁଁ ଭୁଲି ଯାଇଥିଲି ଆକ୍ଚୁଆଲି।
ଆଜ୍ଞା ସବୁ ତ ଭୁଲି ଯାଉଚନ୍ତି ଆଉ ଆପଣ ଆ କେମତି? ଏମିତିକା
ମୁଁ ହଉ ହଉ ହେଇଗଲି।
ଏଫ୍
ହଉ ହଉ ହେଇଗଲି ନା ଭୁଲରେ ଗ-ଗଳିଗଲେ ମୁଁ ଜାଣିପାରୁନି ଏବେ ବି ମୁଁ। ହଁ ମାନେ କଣ କହିବି?
ଯେତେବେଳେ ମୁଁ ମାଷ୍ଟରାଣୀର ପରୀକ୍ଷା ଦେଇଥିଲି। ସେ ତବେଳେ ମୋ ନାଁ ସହିତ ଆଉ ଗୋଟେ ଜଣଙ୍କର ନାଁ ବି ସମାନ ଥିଲା। ତ ମୋତେ ବି ଲାଗୁଛି ସେ ମୋ ନାଁ ଡା କିବା ବଦଳରେ ତା ନାଁ ଡାକିବା ବଦଳରେ ବୋଧେ ମୋ ନାଁଟା ଡାକି ଦେଇଚନ୍ତି। ତ ମୋ ନାଁଟା
ସେଇ ତ ବଧେ ଲାଗି ଲାଗୁଛି ଆଉ ସେଇ ଅସୁବିଧା ହେଇଯାଇଚି।
ମତେ ବି କାହିଁକି ସେଇୟା ଲାଗିଲାଣି। ମୁଁ କଣ ସବୁ ଜିନିଷ ବି ଭୁଲି ଯାଉଚି କି ମୋର ସାଙ୍ଗ ମାନଙ୍କ ସ ମିଳିମିଶି ପାଗଳ ହେଇଗଲିଣି ମୁଁ ବି ଜାଣି ପାରୁନି।
ଆପଣଙ୍କର ଦିଟା ଛୁଆ ଥିଲା ତାଙ୍କୁ ମନେ ରଖିଚନ୍ତି ନା ତାଙ୍କୁ ବି ଭୁଲିଗଲେଣି ଆପଣ?
ଏଇଟା ମୁଁ ଭୁଲି ଯାଇଥିଲି ଆକଚୁଲି ଆପଣ ମନ ପକେଇଦେଲେ ମୋ ଛୁଆ ଦିଟା କୁ ମୁଁ ପା ମୋ ହଷ୍ଟେଲ ରେ ଛାଡ଼ି ଦେଇଚି ନା ତ ତାଙ୍କ କଥା ମୁଁ ଏତେ ଭାବେନି ତାଙ୍କୁ ମୁଁ ତିନି ଦିନ ଥରେ ତାଙ୍କ ସହିତ କଥା ହୁଏ।
ଆଛା ସେମାନେ କରନ୍ତି ନା ଆପଣ କରନ୍ତି?
ସେମାନେ କରନ୍ତି ମୁଁ କରେନି ସେମାନେ ତାଙ୍କର କରନ୍ତି।
ମାନେ ଆପଣଙ୍କର କଣ କିଛି ଦାୟିତ୍ୱ ବୋଲି ନାହିଁ? ଯେ ମୁଁ ମୋର ଛୁଆ ଦିଟା ଛାଡିଚି ତ ମୁଁ ଟିକେ ଫୋନ କରିକି ପଚାରେ? ନା ତା ଦେହ କେମିତି ଅଛି ନା କଣ କେମିତି କିଛି କଣ ଦରକାର। କିଛି ନାହିଁ। ହାଲୋ।
ଯାହା ଦରକାର
ହଁ ହଁ କଣ କହିଲ ଆଉ ଥରେ କହିବେ?
ମୁଁ କହିଲି ମୋ ଛୁଆକୁ ଛୁଆମାନଙ୍କୁ ଯାହା ଦରକାର ହବ ସେ ନିଜେ ତାଙ୍କର ସ୍କୁଲ୍ ଫୋନରୁୁ ମୋତେ କଲ୍ କରି କି ଜଣେଇଦବେ ମୁଁ କଲ୍ କଲେ ମୁଁ କଲ୍ କରିବା କଣ ଦରକାର ସିଏ କଲ୍ କରନ୍ତୁ କି ମୁଁ କଲ୍ କରେ ଏକା କଥା।
ହଁ ହଁ ହଉ ଆମର ଏଠି ବିଜୁଳି ବହୁ ଜୋର ମାନେ ମୁଁ ମୁଁ ଉ ପୋ
ହଉ ହଉ ହଁ ହଁ ରଖିକି ଶୋଇପଡ଼ନ୍ତୁ ଖାଇ ପିଇକି।
ହଉ ହଉ ନମସ୍କାର।